ନମସ୍କାର ସାର କେମିତି ଅଛନ୍ତି?
ଆଜ୍ଞା ବହୁତ ଭଲ ଅଛି। ଆ ଆଉ ଈଶ୍ୱରଙ୍କ ଦୟାରେ ବହୁତ ଭଲରେ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
ଆଜ୍ଞା ସାର୍ ମୁଁ ବି ବହୁତ ଭଲରେ ଅଛି।
ହଁ ହଁ।
ଆଉ କଣ କରୁଛନ୍ତି ସାର୍?
ଆଜ୍ଞା ମୁଁ ଟିକେ ମେଡିକାଲ ଡିକେ ଇ ଅଛି ଏପଟେ। ଆଉ ଜରସେ ମଧ୍ୟ ଏପଟେ ତ ଆପଣ ଜାଣିଛନ୍ତି, ଵାଣ ପାଣିପାଗ ଆମ ଓଡିଶାର।
। ପଣଙ୍କର ଦେହ ଖରାପ ଅଛି କି?
ଆଜ୍ଞା ଆଜ୍ଞା, ଦି ତିନି ଦିନ ବର୍ଷା ଯେତିକି ଜୋରସେ ପ୍ରଥମ ବର୍ଷା ପଡିଲା ମୋ ଦେହରେ। ତ ଥଣ୍ଡା ଥଣ୍ଡା ଲାଗୁଛି, ଆଉ ଯାଇଛି ମେଡିକାଲ ଟିକେ।
ଆଛା।
ଆପଣଙ୍କର ସେପଟରେ ଏମିତିକା ବର୍ଷା ପଡୁଛି କି ଆଜ୍ଞା?
ଆଜ୍ଞା ବର୍ଷା ତ ଆମର ସକାଳୁଠୁ ଚାଲିଛି ବର୍ଷା ଏବେ ଯାଏବି ଛାଡିନି। ତେ ଆହୁରି ଚାଲିଛି। ମାନେ ଆଉ ମେଘ ବି ଟିକେ ଘଡଘଡ କରୁନଥିଲା, ଏବେ ଟିକେ ମେଘ ବି ଟିକେ ଘଡଘଡ କରୁଛି।
ହଁ ଆଜ୍ଞା, ଏଇଠୁ ତ ସବୁ ସବୁ ଚାଲିଛି ସେ ଆଏ ଦଶଟ ପା ପାଞ୍ଚ ଦଶ ମିନଟ୍ ଭିତରକୁ ଛାଡିଥିଲା, ଏବେ ଏତେ ଦରଷେ ପଡୁଛି ଯେଏ। ଆଜି ଦିନ ଯାକ ବୋଧେ ବସା ବସା ବସା ହିଁ ପଡି ଅଛି।
ଆଛା ଆଛା।
ତାଲେ ଆପଣ କିଛି ଖାଇବେ?
ଆଜ୍ଞା ସାର୍ ମୁଁ ଏଇ ଏମିତି ପାଗରେ ଟିକେ ଘରେ ଟିକେ ପକୋଡି ଗରମ ଗରମ ପକୋଡି ବନେଇ ଦେଇଥିଲେ। ତ ଗରମ ଗରମ ପକୋଡି ସହିତ ଟିକେ ଆମର କଞ୍ଚା ଲଙ୍କା ଆଉ ପିଆଜ ଟିକେ ଖାଇଛି ଆଉ।
ବା ବା ବାପରେ ଆପଣ ତାହେଲେ ପରିବାରରେ ମାନେ ଘର ସହ ପରିବାର ରହୁଛି ରେ ଆପଣ?
ଆଜ୍ଞା ସାର୍।
ମୁଁ କହୁଥିଲି କି ଆପଣ ସବୁ ସପରିବାର ସବୁ ଘରେ ରହୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା ସାର୍।
ଆଜ୍ଞା ତାହେଲେ ତ ବହୁତ ଭଲ କଥା ଆଜ୍ଞା ଆପଣ ଯେମିତି ବାପା ମାଆଙ୍କର ସେବା ସ୍ନେହ ପ୍ରେମରେ ରହିଲେ ଆଉ ବାପା ମାଙ୍କର ମାଆଙ୍କର ସେ ରନ୍ଧା ଖାଦ୍ୟ ଖାଇ ଖାଇକି ରହିଲ ଲେ। ଆଉ କେତେ ଯେ ସର୍ଗରେ ସର୍ଗର ସୁଖ ପାଇ ପାଇ ପାଇତେ ସେଇବାଗିଆ ଆପଣଙ୍କୁ
ଆଉ ଆପଣ ତ ଡାକ୍ତରଖାନା ଯାଇଥିଲେ ବୋଲି କହିଲେ। ତ ଆପଣଙ୍କର ଦେହର ଯତ୍ନ ନିଅନ୍ତୁ।
ଠିକ ଅଛି ଆଜ୍ଞା ଠିକ ଅଛି।
ଆଜ୍ଞା ହଁ, ଆଉ ସାର ଇଏ ଆମର ଡାକ୍ତର ତାନାରେ ଆପଣ ତ ଡାକ୍ତରଖାନା ଯାଇଥିଲେ ମଧ୍ୟ ଆଜି ଯୋଉ ଯାଇଥିଲେ। ସେ ବା ଆଗରୁ ବି ତ ଯାଇଥିବେ ତ ସେ ତିକ ବେଳେ ଯୋଉ ମାନେ ଆମର ଯୋଉ ହୁଏ ମାନେ ସେଇଠି ଯୋଉ ଚିକେ ଚିକି ସେ ଆମର କରାଯାଏ, ଯୋଉ ସରକାର ଆମକୁ ସେଇଠି ସବୁ କିଛି ଯୋଉ ଯୋଗେଇଛନ୍ତି। ତ ସେ ସବୁ ବିଷୟରେ ଆପଣ ସାର୍ କଣ କହିବା ପାଇଁ ଚାହିଁବେ?
ନିହାତି ଆଜ୍ଞା ଆପଣ ବି ଆପଣ ଜାଣିଥିବେ ମଧ୍ୟ ମୁଁ ମଧ୍ୟ ଅନୁଭବ କରୁଛି ଡକ୍ଟର ଙ୍କ ସରକାରଙ୍କର ଓଡିଶା ସରକାରଙ୍କ ହଉ କି ରାଜ୍ୟ ସରକାରଙ୍କ ଯେ ଯେତେ ଚେଷ୍ଟା ପ୍ରଚେଷ୍ଟା ଚାଲିଛି। ଆଉ ଯେତେ ବି ନୂତନ ନୂତନ ଭାବରେ ଯନ୍ତ୍ରପାତି ଦେଇଛନ୍ତି ଆଉ କେତେ ଯେ ନୂଆ ନୂଆ ଜ ହସ୍ପିଟାଲ ଖୋଲା ହଉଛି ଆଉ ପୁଣି କେତ ସମସ୍ତଙ୍କ ପ୍ରତି ଅ ବୁଦ୍ଧ ଠାରୁ ବନିତା ପର୍ଯ୍ୟନ୍ତ ଛୋଟ ଶିଶୁ ମାନଙ୍କ ଠାରୁ ମା ମାନଙ୍କ ଠାରୁ ନ୍ତ ସମସ୍ତଙ୍କ ପାଇଁ ଅଲଗା ଅଲଗା ଯୋଉ ଚିକିତ୍ସା ବିଭାଗ ଖୋଲା ଯାଇଛି ତାହା ଯେ ମୁଁ ଆଉ ସରକାରଙ୍କୁ କିପରି ଧନ୍ୟବାଦ ଦେବି ମୁଁ ଜାଣିପାରୁନି ଆଜ୍ଞା।
ଆଜ୍ଞା ସାର୍ ଏଇ ଯୋଉ ଆମର ଡାକ୍ତରଖାନା ତ ତ ହଉଛି ଏକ ଲୋକମାନଙ୍କର ସ ସ୍ୱସ୍ଥ୍ୟ ଆଉ ଆମର ସେବା ଚିକିତ୍ସା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ହଁ ସେଇଟା ଗୋଟେ ସଂସ୍ଥାଟେ।
ଆଜ୍ଞା ଆଜ୍ଞା । ଏଇଟା ଗୋଟେ ସରକାର ଚେଷ୍ଟା ପ୍ରଚେଷ୍ଟା ଚାଲିଛି ଆଉ କିନ୍ତୁ ବେଳେ ବେଳେ ଅ ଅଘ ଘଟଣାକ ଦେଖା ଯାଉଛି କିନ୍ତୁ ଯୋଉ ପ୍ରତ୍ୟେକ ଜିନିଷ ପାଇଁ ବୋଲିକି ଛୋଟ ଛୋଟ ଜିନିଷ ଠାରୁ ଆରମ୍ଭ କରିକି ସମସ୍ତ ପ୍ରକାର କାର୍ଯ୍ୟରେ ଯେମିତି ସାହାଯ୍ୟ କରୁଛି ଦେଖ ଏବେ ଆପଣ ମତେ ଜାଣିଥିବେ? ଯ ଦୂର ଦୂରରୁ ଗାଁକୁ ଯ ଯେମିତିକି ଡକ୍ଟର ଯାଇ ପାରୁନାହାନ୍ତି ସେମାନଙ୍କୁ ପାଇଁ ଯେମିତି ଆମ୍ବୁଲାନ୍ସ ଟା ହେଇଛି ଆଉ
ଆଉ ଏବେ ତ ସାର୍ ଆପଣ ଜାଣିଛନ୍ତି ଯୋଉ ଆମର ଏଠାରେ ଯୋଉ ଦକ୍ଷ ଡାକ୍ତର ମାନେ ଯୋଉ ଆ ଆମର ନର୍ସ ଆଉ ଆମର ଯୋଉ ସେ ଯୋଉ ସ୍ଵାସ୍ଥ୍ୟ କର୍ମୀ ମାନେ ରୋଗୀ ମାନଙ୍କର ଯୋଉ ଯତ୍ନ ନିଅନ୍ତି ସେଇ ଜିନିଷ ଟା ତ ସାର୍ ବହୁତ ଖୁସି ଲାଗେ ଦେଖିକି
ନପଗଇ ଏଇ ଜିିନ ସୁଧା କ
ଏବଂ ଆମର ଯୋଉ ଡାକ୍ତରଖାନାରେ ଯୋଉ ବିଭିନ୍ନ ପ୍ରକାରର ଯୋଉ ରୋଗର ଚିକିତ୍ସା ହୁଏ ଆଉ ଯୋଉ ପରାମର୍ଶ ଦିଆଯାଏ ସେଇ ସବୁ ଆମେ ଗୋଟେ ଡାକ୍ତରଖାନା ଗଲେ ହିଁ ଆମେ ସେଇ ସବୁ ଜିନିଷ ପାଇପାରୁ
ଆଜ୍ଞା ନିହାତି ଭାବରେ ଆପଣ ଯୋଉ କଥା କହିଲେ ମୁଁ ମତେ ସହମତି ଆଜ୍ଞା କାହିଁକି ନା ମୁଁ ବି ଅନୁଭବ କରୁଛି ମୋ ମାନେ ଯେତେ ବି ମାନେ ଯୋଉ ରୋଗୀ ଆସ ଛି ନିଜ ମନରୁ ଦୁଃଖ ଯନ୍ତ୍ରଣା ନେଇକି ଆସିଛି କିନ୍ତୁ ସେ ଡକ୍ଟରଙ୍କ ସାମ୍ନାରେ ଯେତେବେଳେ ଜଣେଇ ଦେ ନା ତ ଯେତେବେଳେ ସେ ରୋଗ ବି ସୁସ୍ଥ ହେଇଯାଏ। ତ ସେ ଈଶ୍ଵରଙ୍କୁ ଧନ୍ୟବାଦ ନ ଦେଇ ପ୍ରଥମେ ଡାକ୍ତରଙ୍କୁ ଧନ୍ୟବାଦ ଦଉଛି ଆଜ୍ଞା ମାନେ ଆପଣ ଭାବି ପାରୁଥିବେ ଈଶ୍ୱରଙ୍କ ଜାଗାରେ ର ରହିଗଲେଣି ମାନେ ଡକ୍ଟରଙ୍କୁ ଈଶ୍ୱର ବୋଲି ଗ୍ରହଣ କରିସାରିଲେଣି ଲୋକ ତ ନିହାତି ଭାବରେ ମୁଁ, ମୁଁ ଡକ୍ଟର ମାନଙ୍କୁ ବି ଧନ୍ୟବାଦ ଦେ ସମସ୍ତ ସମସ୍ତ କର୍ମଚାରୀ ମାନଙ୍କୁ ଯୋଉମାନୋନ କି ଏଇ
ଆଜ୍ଞା ସାରା ଆଜ୍ଞା ଏଇ ଆମର ଯୋଉ ଜରୁରୀ କାଳୀନ ଯୋଉ ପରିସ୍ଥିତିରେ ଯୋଉ ରୋଗୀଙ୍କୁ ଯୋଉ ଆମର ତୁରନ୍ତ ଚିକିତ୍ସା ସହିତ ଯୋଉ ସେ ସୁବିଧା ଟା ଯୋଉ ମିଳୁଛି ସେଇଟା ତ ବେଶୀ ଖୁସି ଲାଗୁଛି। ଆଉ ଆମର ଏଇ ଯୋଉ ଆ ଏଇ କଣ ଆମର ଯୋଉ ଆଧୁନିକ ଯୋଉ ଯନ୍ତ୍ରପାତି, ଦ୍ଵାରା ଯୋଉ ଆମର ରୋଗର ସଠିକ ପରୀକ୍ଷା ଆଉ ଆମର ଯୋଉ ଚିକିତ୍ସା କରାଯାଏ। ସେଇ ଜିନିଷ ଟା ବି ମାନେ ବହୁତ ଆମକୁ ଇଏ ଦିଏ।
ନିହାତି ଆଜ୍ଞା ଆପଣ ଆପଣ ମତେ ଜାଣିଥିବେ ତା ପୂର୍ବରୁ ମଧ୍ୟ ଆମର ଯେତେ ସବୁ ଜେଜେବାପା ଜେଜେ ମାଙ୍କର ସମୟ ଯୋଉ ଜିନିଷ ଗୋଟେ ଗୋଟେ ଗାଁ ମାନେ ଅ ଚିକିତ୍ସା ନିମନ୍ତେ ଦୁଇ ତିନି ଦିନ ଲାଗୁଥିଲା କିନ୍ତୁ ବର୍ତ୍ତମାନ କମ୍ପ୍ୟୁଟର ଯୁଗ ବା ଆଧୁନିକ ଯୁଗ ବଢିଗଲାଣି ଯେ ସେଇ ସମୟ ସେଇ ଦି ତିନି ଦିନର କାମକୁ ମାତ୍ର ଦୁଇ ମିନିଟ ରେ କରିଦଉଛି ଆ
ଆ ଗୋଟେ ଦିନ ବା ଦୁଇ ମିନିଟ ପାଞ୍ଚ ମିନିଟରେ ଆଜଞା ସାର୍ ଠିକ କଥା କହିଲା ଆମର ଯୋଉ ଏଇ ଡାକ୍ତରଖାନାରେ ଯୋଉ ଆମର ଏକ୍ସ ରେ ଆଉ ଯୋଉ ଆମର ରକ୍ତ ପରୀକ୍ଷା ପୁଅ ଯୋଉ ଆମର ଅନ୍ୟାନ୍ୟ ବିଶେଷ ଚିକିତ୍ସା ମାନେ ବ୍ୟବସ୍ଥା ଯୋଉ ଆମର ଉପଲବଧ ଥାଏ। ସେଇ ଜିନିଷ ପାଇଁ ଆମେ ସେ ଡାକ୍ତରଖାନାରେ ସବୁଦିନ ପାଇଁ ଆମେ କୃତଜ୍ଞ ରହିବା ତ ନିହାତି ଦରକାର ସାର୍
ଆଜ୍ଞା ଆଜ୍ଞା। ଏଇ ଯୋଉ ଆପଣ କହିଲେ ଯେମିତି କି ଛୋଟ ଛୋଟ କାମ ପାଇଁ ମଧ୍ୟ ମଧ୍ୟ ଯେମିତି କି ରକ୍ତ ପରୀକ୍ଷା କରିବା ନିମନ୍ତେ ମଧ୍ୟ ଯୋଉ ସମୟ ଲାଗୁଥିଲା କିନ୍ତୁ ବର୍ତ୍ତମାନ ତାହା ବହୁତ ଅଳ୍ପ ସମୟ ଭିତରେ ସବୁୁୁରାକ ହେଇପାରୁଛି।
ଆଜ୍ଞା ଆଜ୍ଞା ସାର। ଆମର ଯୋଉ ସେଇ ମାନେ ଯୁ ଅସ୍ତ୍ରୋପଚାର ଯୁ ପାଇଁ ଯୁ ସ୍ଵଚ୍ଛ ଆଧୁନିକ ଯୁ କରିଛନ୍ତି। ଯୁ ଅପରେସନ ଯୋଉ ଅପରେସନ ଥିଏଟର ରେ ଯୋଉ ଆମର ବ୍ୟବସ୍ଥା ରହିଥାଏ। ସେଇ ଜିନିଷଟା ତମକୁ ବହୁତ ସୁବିଧା ବି। ଦିଏ ଏବଂ ଆମର ଯୋଉ ଗର୍ଭବତୀ ମହିଳା ମାନେ ଯୁ ଆମର ଅ ସେଇଥିରେ ଯୁ ଆମର ନବଜାତ ଶିଶୁଙ୍କୁ ଯୁ ପାଇଁ ଯୁ ସ୍ଵତନ୍ତ୍ର ଚିକିତ୍ସା ସୁବିଧା ଦିଆଯାଏ। ସେଇ ଜିନିଷ ଟା ବି ବହୁତ ଆମେ ସେମାନଙ୍କ ପାଖରେ କୃତଜ୍ଞ ରହିବା କଥା।
ଆଜ୍ଞା ଆଜ୍ଞା ଯୋଉ ଆପଣ କହିଲେ ଯୋଉ ଛୋଟ ଛୋଟ ଶିଶୁ ମାନଙ୍କୁ ମାନେ ଗର୍ଭବତୀ ମହିଳା ମାନଙ୍କର ଆଗ ସମୟରେ ଆଜ୍ଞା ମାନେ ମୃତୁ ସଂଖ୍ୟା ଅଧିକ ବଢୁଥିଲା ନୂଆ ନୂତନ ଶିଶୁ ହଉ କି ମାତାଙ୍କର ଯୋଉ। ନିଜ ଗାଁ ରେ ନିଜେ ନିଜେ ମାନେ ଛୁଆ ବାହାର କରୁଥିଲେ କିନ୍ତୁ ବର୍ତ୍ତମାନ ଯୋଉ ଆଧୁନିକ ଯୁଗ ହେଲା ସେଇ ଛୁଆ ତା ମଧ୍ୟ ସୁସ୍ଥ ଭାବରେ ଜନ୍ମ ହଉଛି ଆଉ ମା ମଧ୍ୟ ଏଥିରେ ସୁସ୍ଥ ମଧ୍ୟ ରହି ରହି
ଆଜ୍ଞା ଆଜ୍ଞା ଆ ଏବଂ ଆମର ଯୋଉ ସେ ଟିକାକରଣ ଯୁ ଆମର ଟିକା କରଣ ବି ଯୁ କାଢିଛନ୍ତି ଯୋଉ ଟିକାକରଣ ଓ ସାସ୍ଥ୍ୟ ଯୁ ଆମର ସଚେତନ ର ଯୁ କାର୍ଯ୍ୟ କ୍ରମ ମଧ୍ୟ ସେଇଟା ଗୋଟେ ଡାକ୍ତରଖାନ ହିଁ କରାଯାଏ। ଆଉ ଯୁ ଆମର ଆବଶ୍ୟକତା ପାଇଁ ଯୁ ଆମର ଆବଶ୍ୟକ ଯୁ ଔଷଧ ଚିକିତ୍ସା ସାମଗ୍ରୀ ସହଜରେ ଯଉ ଆମର ଉପଲବ୍ଧ ଥାଏ ଡାକ୍ତରଖାନାରେ ହିଁ ଯୁ ଆମର ଔଷଧ ଟା ଉପଲବ୍ଧ ଥାଏ। ତ ସେଇଟା ତ ସାରେ ଖୁସି ଲାଗେ। ଯେ ସବୁ ଜିନିଷ ଆମର ଡାକ୍ତରଖାନାରେ ମିଳି ଯାଉଛି ବୋଲି।
ନିହାତି ଆଜ୍ଞା ବହୁତ ଏଇଟା ବି ଗୋଟେ ଗୋଟେ ସୁବିଧା ଜନକ କଥା ଆଜ୍ଞା ଆଉ ସୁବିଧା ଜନକ କାର୍ଯ୍ୟ ମଧ୍ୟ ଆଉ ବହୁତୁ ଧା ଦଉଛି ଏଇଗୁଡାକ।
ଆଉ ରବି ଯ ଆମର। ସହିତ ସେମାନଙ୍କ ସ୍ୱସ୍ଥ୍ୟ ସମ୍ବନ୍ଧୀୟ ଯୁ ଆମେ ଉପଦେଶ ମଧ୍ୟ ଯୁ ଦିଆଯାଏ। ଆଉ ଆମର ଯୁ ସରକାରୀ ଡାକ୍ତରଖାନାରେ ଯୁ ଆମର ଅନେକ ସେବା ଯୋଉ ଆମର ଅଳ୍ପ ଖ ଖର୍ଚରେ ଯୁ କିମ୍ବା ମାଗଣାରେ ମିଳିଥାଏ। ସେଇଟା ସାରେ ଗୋଟେ ଗରିବ ଘର ଲୋକଙ୍କ ମାନଙ୍କ ପାଇଁ ତ ଗୋଟେ ସେମାନେ ମାନେ ତ ସେଇଠି ହିଁ ବହୁତ ଖୁସି ହେଇଯାଆନ୍ତି ଯେ ନାଇଁ ସରକାର ଆମ ପାଇଁ ଏତେ ସବୁ କିଛି କରିଛନ୍ତି। ଆଉ ତାଙ୍କ ପାଇଁ ବୋଲି ଆମେ ଆ ଏଇ ଯୋଉ ମାଗଣାରେ ଚି ଚିକିତ୍ସା କରିପାରୁଛୁ ବା ଅଳ୍ପ ପଇସାରେ ଆମେ ଚିକିତ୍ସା କରିପାରୁଛୁ ସେତିକିରେ ସେମାନେ ବହୁତ୍ କୃତ୍ କୃତଜ୍ଞ ହେଇଯାଇଥାନ୍ତି।
ଆଜ୍ଞା ଆଜ୍ଞା ସ ଖାଲି ସେମାନେ ନ ଯାଇକି ସମସ୍ତେ ପ୍ରତ୍ୟେକ ଲୋକ୍
ଆଜ୍ଞା ଆଜ୍ଞା ଗରିବି ଲୋକଙ୍କ ପାଇଁ ତ ବେଶୀ କିଛି ବେଶୀ ହିନାଁ ତ କାଇଁକିନା ଆଜ୍ଞା ଗରିବ ଲୋକଙ୍କତ୍ ପାଖରେ ତ କିଛି ପଇସା ପତର ବି ଥିଲେ ଥିବ ନହେଲେ ନାଇଁ ସେଥିପାଇଁ ଏଇ ଏଇ ଜିନିଶା ଟା ଏଇ ଯୋଉ ସର କାର ଯୋଉ ଏଇ ଜିନିଶା ଟା କରିଛନ୍ତି। ଯୁ ଆମ ଆମର ଡାକ୍ତରଖାନା ଯୁ ଏତେ ସୁବିଧା ଟା ଯୁ ଆମ ପାଇଁ କରିଛନ୍ତି ସେଇ ଜିନିସଟା ଟା ହିଁ ମାନେ ବହୁତ୍ ବଡ଼ କାମ କରୁଛନ୍ତି ଗରିବ ଲୋକ ମାନଙ୍କ ପାଇଁ। ବହୁତ ବଢ଼ିଆ କାମ କରିଛନ୍ତି ସାର୍।
ନିଆତି ଆଜ୍ଞା ଆପଣ ଯୁ କହିଲେ କଥାଟା। ଆଉ ଏଇଟା ମଧ୍ୟ ନିହାତି ଭାବରେ ଗୋଟେ ଉପଯୋ ଯୋଗୀ ଆଉ ଲୋକଙ୍କ ଯେତିକି ହିତ ଜନକ କାମ ପର ଆସୁଛି ତା ବହୁତ୍ ସରକାରଙ୍କୁ ମଧ୍ୟ ଦେବାକୁ ଧନ୍ୟବାଦ। ଦବା କଥା ଆଜ୍ଞା କାଇଁକିନା ଯୋଉ ଲୋକମାନେ ଏଇ ଡକ୍ଟର୍ ମାନେ ଚିକିତ୍ସା ନିମନ୍ତେ ବୋଲିକି କେତେ ଯେ ଲୋକଙ୍କଠୁ ଠାରୁ ଟଙ୍କା ମାଗ୍ ମାନେ ମାଗିକି ଆମ୍ ଆସୁଥିଲେ କିନ୍ତୁ ବର୍ତ୍ତମାନ ସେଇଟା ସୁବିଧା ଏତେ ସୁ ସରକାର ସୁବିଧା କରିଦେଇଛନ୍ତି ପେମ୍ ମାନେ ମାଗଣାରେ ଚିକିତ୍ସା ହେଇପାରୁଚେ ଅଳ୍ପ ଦାମ ରେ
ଅଞ୍ଚଳରେ ବି ଯୋଉ ଡାକ୍ତରଖାନାର ଯୋଉ ବିକାଶ ଦ୍ଵାରା ଯୋଉ ଲୋକ ଲୋକ ମାନେ ଯୋଉ ସହଜରେ ଚିକିତ୍ସା କରିପାରୁଛନ୍ତି ପୁଣି ଯୋଉ ଆମର ସଫାସତୁରା ବି ସେମିତି ଥାଉ। ଛି ଆଉ ପରିବେଶ ଶୃଙ୍ଖଳିତ ବି ଥାଉଛି ମାନେ ରୋଗୀଙ୍କୁ ସୁସ୍ଥ ସୁସ୍ଥ ତାର ସାହାଯ୍ୟ ମଧ୍ୟ କରୁଛି। ଆଉ ସେମିତି ବି ଆମର ପ୍ରତ୍ୟେକ ନାଗରିଙ୍କ ଠୁ ତ ଏଇଟା ମାନେ ଡାକ୍ତରଙ୍କ ଗୋଟେ ପରାମର୍ଶ ଅନୁସାରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଉ ଉଚିତ୍ ଏଇଟା ନିହାତି ଦରକାର୍। ତ ମୁଁ ସାର୍ କହିବି ଯେ ଆମେ ଡାକ୍ତରଖାନାର ସମସ୍ତ ନିୟମ ମାନି ସ୍ଵଚ୍ଛତା ଆଉ ୱ ଶୃଙ୍ଖଳା ବଜାୟ ରଖିବା ଉଚିତ୍। ତ ମୁଁ ଏତିକି କହିଁବା ପାଇଁ ଚାହିଁଲି ତ
ଆଜ୍ଞା ଆଜ୍ଞା ନିହାତି ବହୁତ୍ ବୋଲ ବାଦରେ ବୋଲ କହିଲେ ଆ ଆଜ୍ଞା ଆପଣ ଆଉ ଆପଣଙ୍କ କଥା ମନେ ମୁଁ ରଖିବି ନିହାତି ଭାବରେ। ଆଉ ମୋର ସମାଜକୁ ମୋର ଆଗାମ୍ ପେଡିକି ମାନେ ପିଲା ଛୁଆ ମାନଙ୍କୁ ଅଛନ୍ତି ସମସ୍ତଙ୍କୁ ମୁଁ ଜଣେଇବି ଆଜ୍ଞା ନିହାତି ଭାବରେ। ଆପଣଙ୍କ କଥ ଆଜ୍ଞା ଆ ଠିକ୍ ଅଛି ଆଜ୍ଞା ଆପଣଙ୍କ ଗତ ସହିତ କଥା ହେଇକି ବହୁତ୍ ଖୁସି ଲାଗିଲାଣି।